ହ୍ୟାଲୋ।
କଣ କରୁଛୁ ବା?
ଏ ଏଇଠି ଆମ ପୁଅ ଅଙ୍ଗନବାଡି ଯିବ ତ ବାହାରି ଥିଲା ମୁଁ ତାକୁ ସେଇଆକୁ ସଜେଇ ଦଉଥିଲି।
ଆଛା ଆଚ୍ଛା ହଁ ହଁ ଆଉ କେତେ ଥ୍ରୀ ପ୍ଲସ୍ ହେଲା ବୋଧେ? ସେଥିପାଇଁ ବାହାରିଲା ଓ। ଆଚ୍ଛା ଆଚ୍ଛା ଆଉ ସବୁ ଜିନିଷ ଠିକ ଠାକ ମିଳୁଛି ତ ଅଙ୍ଗନବାଡିରୁ?
ହଁ ହଁ ମିଳୁଛି।
ଓ ହୋ।
ଆଉ ତୁ ବା କଣ ଚାକିରି କରିଥିଲୁ?
ହଁ ଚାକିରି ତ ସେଇଠି ମିଳିଛି ଆଉ କଣ କରିବା।
ଓ ହଁ ଭଲ ଚାକିରି ଟା ନା?
ହଁ ଭଲ ଆଉ। ସେମ ତ ଚାଲିଛି ଦୁଃଖେ ସୁଖେ ଚାଲିଛି ଜୀବନ।
ଆଉ ଛୁଆ ସମସ୍ତେ ଆସୁଛନ୍ତି?
ହଁ ସମସ୍ତେ ଛୁଆ ପ୍ରତିଦିନ ଆସୁଛନ୍ତି। ତାଙ୍କର ଏବେ ତ ସରକାର ଦିନକୁ ଦିନ ନୀତି ନିୟମ ବଦଳେଇଲେଣି। ତାପରେ ହୁଁ ତମେ ଯୋଉ ଆଗରୁ ଯୋଉ ଛତୁଆ ବି ଯାଇକି ଯିଏ ଯେମିତି ଘରୁ ନେଇ ଆସୁଥିଲେ।
ହଁ।
ସେ ସିଷ୍ଟମ ଆଉ ନାହିଁ ଏବେ ଫଟୋ କ୍ୟାପ ଚର ହଁ କମ୍ପଲସରି କରିଦେଇଛି। ଯେ ତମେ ଛତୁଆ ହଁ ଯାହା ନାଁ ରେ ଛତୁଆ ଯିଏ ଥିବ ସିଏ ଯିବ ତାର ଲାଇଭ ଫଟୋ ଉଠିବ ତାପରେ ଅନଲାଇର ଟିଏଚାର ଡିଷ୍ଟ୍ରିବୁସନ ହବ ତାପରେ ତମେ ଜାଣିଲ ଯେ ଛତୁଆ ଦିଆହେଲା ତାପରେ ଯିଏ ମାନେ ସେ ଲୋକ ନିଜେ ଯିବାକୁ ପଡିବ। ଏଇଟା ହେଲା ତାପରେ କିଶୋରୀ ମାନଙ୍କୁ ବି ବହୁତ ପ୍ରକାର ଜିନିଷ ମାନେ ମୁଢ଼ି ବୁଟ ତାପରେ ଯୋଉ ଆମର ଅଣ୍ଡା ସେମାନଙ୍କୁ ବି ଦିଆ ହଉଛି ପନ୍ଦରରୁୁ ଉଣେଇଶି ବର୍ଷ କିଶୋରୀ ମାନଙ୍କୁ ତାପରେ ପୁଣି ଦଉଛନ୍ତି କଣ? ଆମର ଯୋଉ ଯୋଉମାନେ ଗର୍ଭବତୀ ପ୍ରସୁତି ରହିଲେ ତାପରେ ପ୍ରି ସ୍କୁଲ ପିଲାମାନେ ତାପରେ ଜିରୋ ରୁ ଛଅ ବର୍ଷ ଯୋଉ ଛୁଆ ମାନେ ରହିଲେ ସପ୍ତ ମାସରୁ ତିନି ବର୍ଷ ପିଲା ସେମାନଙ୍କୁ ବି ସେମିତି ସୁଜି ଛତୁଆ ଆଉ ଅଣ୍ଡା ବି ଦଉଛନ୍ତି ସରକାର।
ହୁଁ।
ଏମିତି ସବୁ ଆଉ।
ଓହୋ ହଁ ଆମ ପୁଅର ତ କଣ ଏବେ ସବୁ ଅ ଛତୁଆ ହେଇରା ବନ୍ଦ ହେଇଗଲା।
ହଁ ତିନି ବର୍ଷ ହେଲା ତ ପ୍ରି ସ୍କୁଲ ରେ ସେମାନେ ଏବେ ପାଠ ପାଠ ପଢିବେ ସେଇଠି ରନ୍ଧା ଖାଦ୍ୟ ଖାଇବେ ସକାଳ ଜଳଖିଆ ଖାଇବେ। ବ୍ରେକ୍ଫାଷ୍ଟ ରେ ଯୋଉ ଦିଆ ହଉଛି, ହଁ। ତାଙ୍କର ଯୋଉ ଦିଆ ହଉଛି ତାପରେ ସେମାନେ ଖାଇକି ସେଠି ଖାଇବେ ରନ୍ଧା ଖାଦ୍ୟ ଖାଇକି ଆସୁଥିବେ ନାଁ କି?
ହଁ ହଁ।
ହଁ। ଏଇଆ ହୋଉଛି ତାପରେ ଆଗରୁ ଉୁଁ କଣ କହିଲୁ?
ଏଇ ଯୋଉ ମୁଁ କହିଲି ତମର ବା ସୁଭଦ୍ରା କାମ ହେଇରା ହୋଉଥିଲା ସରିଲାଣି?
ହଁ ସୁଭଦ୍ରା ଯେତେବେଳେ ହୋଉଥିଲା ଚାରିଟା ଫେଜ୍ ରେ ପଇସା ଟା ଦେଲା ଗମେଣ୍ଟ।
ହଁ।
ତାପରେ ଏବେ ଯୋଉ ନୂଆ ମାନେ ହିତାଧିକାରୀ ରହିଲେ ସେ ଗୋଟେ ମାସ କହିଲା କି, ଏଇ ଗୋଟେ ମାସରେ ପୁଣି ଯିଏ ନୂଆ ହିତାଧିକାରୀ ହେଲ ଆପ୍ଲାଏ କର। ତ ସମସ୍ତେ ଅନଲାଇନ ଆପ୍ଲାଏ କରିକି ଆମକୁ ଆଣିକି ପେପ୍ ର ଦଉଥିଲେ ତାପରେ କିଏ କାହାର ଆକାଉଣ୍ଟ ଯଦି ଏନ୍ ପି ସି ଆଇ ଫେଲଡ୍ ହେଲା କି କେୱାଇସି କରିନି ତ ସେମାନଙ୍କୁ ଆମେ କହୁଥିଲୁ କି ତମେ ବ୍ୟାଙ୍କକୁ ଯାଇକି ଇକେୱାସି କର କି ପି ସି ଆଇ କର ତାହେଲେ ତମ ଆକାଉଣ୍ଟକୁୁ ପଇସା ଟା ଆସିବ। ସେ ସବୁ କାମ ଥିଲା ତାପରେ ଏବେ ଯୋଉ ଭୋଟର ଏସ୍ ଆଇ ଆର କାମଟା ଜ ପଶିଗଲା। ସବୁ ସେମିତି ଚାଲିଛି ଆଉ ବେଶୀ ଜଞ୍ଜାଳ ଭିତରେ ଆଉ ଅଧିକା ପ୍ରେସରରେ ଆଉ।
ଅଁ ହଁ।
ହଁ ଆଉ ତୁ ସୁଭଦ୍ରା ପାଇଛୁ ତ?
ଉଁ ହଁ ବା ମୁଁ ପାଇଛି।
ଅଁ ହଁ ମୁଁ ବି ପାଇଛି ଆଉ ତୁ କଣ ସୁଭଦ୍ରା ପଇସାରେ କଲୁ?
ମୁଁ ଏଇଟି ଆମର ଘର କାମ ହଉଥିଲା ମୁଁ ଦେଇଦେଲି ମାଆଙ୍କୁ ଆଉ
ଓହୋ ଆଚ୍ଛା ଆଚ୍ଛା ଭଲ କରିଛୁ।
ହଁ।
ହଁ।
ଆଉ ତୁ କଁ କଲୁ?
ମୁଁ କଣ କଲି? ମୁଁ ଗୋଟେ ଛତୁ ଫାର୍ମ ଗୋଟେ କ ମାନେ କରିଛି। ମୁଁ ହଁ। ଛତୁ ଫାର୍ମ ଗୋଟେ କରିଛି। ସେଇଥିରେ ତାକୁ ଇନ୍ଭେଷ୍ଟ କଲି। ଇନଭେଷ୍ଟ କଣ? ଏ ଖଡ଼ କିଣିବା କି ଛତୁ ମଞ୍ଜି କିଣିବା ଏଇସବୁ ଜିନିଷରେ ଲଗେଇଲି।
ଅଁ।
ହଁ ଆମର ଛତୁ ବି ପ୍ରଡ଼କ୍ସନ ହୋଉଛି। କହିବୁ ଯଦି, ମୁଁ ତତେ ଦେବି। ଯଦି କିଏ ତମ ଆଖପାଖ ଲୋକ ଚାହିଁବେ କିଣିବେ କି କିଣିବା ପାଇଁ କି ଖାଇବା ପାଇଁ କହିଲେ ମତେ କହିଲେ ମୁଁ ଦେବି ହେଲା।
ହଁ ଆ ଆମର ପରା ଆର୍ ଥରକ ଛତୁ କରିଥିଲୁ
ହୁଁ।
ସେ ଖାଲି କଁ ଲସ୍ ହେଲା ପଚିଗଲା ଆଉ।
ହଁ ତମେ ଠିକ୍ ଧାରା ପାଇନ ଆଉ ସେଥିପାଇଁ ଆଉ।
ହଁ ବା ଜାଣିପାଇଲୁନି ଭାରି ଇଏ କଲୁ ଆଉ।
ନାଇଁ ଆମର ଠିକ୍ ଠାକ୍ ଚାଲିଛି ଭଗବାନଙ୍କ ଆ ଦୟାରୁ। ବେଶୀ ବେଡ଼୍ ନ ଇଲେ ବି ଆମେ ଅଳ୍ପ ଅଳ୍ପ ବେଡ୍ ପକେଇକି ମୁଁ ଆଉ ଆମ ଘର ଲୋକ କୋ ବି ବହୁତ ସାହାଯ୍ୟ କରୁଛନ୍ତି। ବଢିଆ ହେଇଛି। ସୁନ୍ଦର ହେଇଛି ଚାଲିଛି ଆଉ।
ଓହୋ ହଁ ଆମର ଏ ପଟେ କୁକୁଡା ଫାର୍ମ ଟା କରୁଛୁ ଆଉ।
କୁକୁଡ଼ା ଫାର୍ମ କରୁଛ?
ହଁ।
ଆଚ୍ଛା କଣ ବ୍ରଏଲର ନା ଦେଶୀ?
ଏଇ ଦେଶୀ।
ଆଚ୍ଛା ଆଛା ଆଉ ଦେଶୀ ଯଦି ବଢିଆ ରେଟ ରହୁଥିବ ଆଉ। ବ୍ରଏଲର ଅପେକ୍ଷା ହଁ ଆଗରୁ ମାନେ ଦେଶୀ କୁକୁଡା ହିଁ କେବଳ ଖାଉଥିଲେ ମାଂସ ହବ ମାନେ ବର୍ଷକୁ ଥରେ ହିଁ କେବଳ ମାଂସ ହୁଏ ରଜରେ ହୁଏ। କହିବେ ଏବେ ଆମେ କହୁଛେ ଚିକେନ ତରକାରୀ ସେତେବେଳେ କହୁଥିଲେ ମାଂସ ମାଉଁସ ତରକାରୀ।
ହୁଁ।
ଚିକେନ ସେ କୁକୁଡ଼ା ଦେଶୀ କୁକୁଡ଼ା ଜମା ସିଝିବା ପାଇଁ ଲେଟ୍ କରେ। ଭାରି ଡେରି ହୁଏ। ଏବେ ଗୋଟେ ଅଧଘଣ୍ଟା ଭିତରେ ଚିକେନ ହେଇଯାଉଛି। ଏମାନେ ସବୁ ଖାଇକି ମେଡିସିନ ଖାଇକି ବ୍ରଏଲର ଗୁଡା ସେଥିପାଇଁ ଆମେ ସେଇଗୁଡା ସବୁ ଖାଇକି ଦେହ ଖରାପ ହଉଛି।
ହଁ ଆଗରୁ କଣ ଶିଳ ମସଲା ବଟା ହଉଥିଲା। ଚୁଲିରେ ରନ୍ଧା ହଉଥିଲା।
ହୁଁ।
ଏ ଯୋଉ ପ୍ରକାର ସ୍ଵାଦ ଥିଲା ଏବେ ଆଉ ଅଛି।
ନା ନା ନା ନା ସେ ସ୍ଵାଦ ନାହିଁ। ଗ୍ରାଇଣ୍ଡର ରେ ସେ ସ୍ଵାଦ ନାହିଁ ସେ ଯୋଉ ବିରି ଚାଉଳ ବଟା ହଉଥିଲା ଶିଳରେ ବୋଉ ଚକୁଳି କରୁଥିବ ଚୁଲିରେ ସେ ଯୋଉ ବାସ୍ ନା ଥିଲା ଆମେ ଶୀତ ଦିନ ଛାତ ଉପରେ ବୋଉ କରୁଥିବ ଚୁଲି ଚୁଲିରୁୁ ନବୁ ତ ଛାତ ଉପରକୁ ଯାଇ ଖାଇବୁ। ସେ ଯୋଉ ସୁନ୍ଦର ବାସ୍ନା ସେ ପିଠାର ଏବେ ସେ ବାସ୍ନା ହିଁ ନାହିଁ।
ନା। ଏବେ ତ ସବୁ ଆମର ବିଷାକ୍ତ ହେଇଗଲାଣି ଆଉ।
ହଁ ଆମ ବୋଉ ବି ମୁଁ ଦେଖିଛି ଛୋଟବେଳେ ମାଣ୍ଡିଆ ଚକିରେ ଚୁରୁ ଥିବ। କହିବ ତାପରେ ଘୋଳ ଦହିରେ ଆମକୁ ଖାଏନି ସେ ଚିନି ଖାଏନି ବୋଲି ଘୋଳ ଦହି ରେ ଖାଲି ମାଣ୍ଡିଆ ଟାକୁ ରାନ୍ଧିଥିବ। ଫୁଟେଇକରି ତା ମାଣ୍ଡିଆ ଗୁଣ୍ଡକୁ ଆଗ ପାଣିରେ ଗୋଳି ଦେଇକି ତାକୁ ଚୁଲିରେ ବସ। ଦେଇଦବ।
ହଁ।
ସି ଫୁଟିବ ସେି ଫୁଟି ଫୁଟିକି ସେି ଯେତେବେଳେ ବହଳିଆ ହେଇଯିବ। ତାକୁ ସିଏ ଓହ୍ଲେଇ ଦବ ଥଣ୍ଡା କରିଦବ ଆଜି ଚା ଟା ବେଳେ ମନେକର ରାନ୍ଧିକି ଥଣ୍ଡା କଲା ତାକୁ ଥୋଇଦବ କାକରରେ ଛାତ ଉପରେ ହଉ କିମ୍ବା ଚାଳ ଉପରେ ଯୋଉଠି ଉପରେ ତାକୁ କାକରେ ଥୋଇଦବ। କାକରେ ଥୋଇଲା ପରେ ତାକୁ ତା ପର ଦିନ ସକାଳୁ ତାକୁ ଆଣିବ ତାପରେ ଘୋଳ ଧହି ସେଥିରେ ମିଶେଇବ ବାପାଙ୍କୁ ଖାଇବାକୁ ଦବ ଆମେ ସବୁ ଛୁଆ ମାନଙ୍କୁ ବି ଖାଇବାକୁ ଦବ ନିଜେ ବି ଖାଇବ ସେଇ ସବୁ ଜିନିଷ ଖାଇଥିଲୁ ବୋଲି ଦେହ ସୁସ୍ଥ ଥିଲା। ଏବେ ସବୁ ପିଲାମାନଙ୍କର ଚାରି, ପାଞ୍ଚ ବର୍ଷର ପିଲାଙ୍କର ବି ବାନ୍ତି ହଉଛି ଗ୍ୟାସ୍ ବାହାରିଲାଣି। ଏସିଡ ହଉଛି।
ହଁ।
ହୁଁ। ସେଇଟା ହେଲା କଥା ଆମେ ନିଜର ଦେହ ନିଜର ଯତ୍ନ ନିଜ ହାତରେ।
ହଁ। ଏବେ ପରିବେଶ ତ ମାନେ ଖରାପ ହେଇଗଲା।
ହଁ ପରିବେଶକୁ ତ ଆମେ ମାନେ ହିଁ ଖରାପ କରୁଛେ।
ହଁ।
ଆମୁ ଆମରି ହାତରେ ସବୁ କିିଛି।
ଆଉ ମଣିଷ ହିଁ ସବୁ କଥା ସବୁ ଇଏ ର ଦାୟୀ।
ହୁଁ ହୁଁ ହୁଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆମେ ହିଁ ଦାୟୀ।
ଗଛ ଲଗେଇଲେନି, କୃଷି କାମ କଲେନି।
ଅତ୍ୟଧିକ ଗାଡିର ବ୍ୟବହାର ଯୋଉଟା କି ବାୟୁ ପ୍ରଦୂଷ ମାନେ ପରିବେଶକୁ ପ୍ରଦୂଷିତ କରୁଛିନା ଆଉ।
ଆଉ
ଅତ୍ୟଧିକ କଳକାରଖାନା ସ୍ଥାପନ ସେଇଟା ହଉଛି କଥା ଆମେ ଜାଣି ଜାଣିକି ସବୁ କରୁଛେ ଅସୁବିଧା ଆସିଲେ ଆମେ କହୁଛେ ଅସୁବିଧା ହେଲା ବୋଲି।
ହଁ।
ସେ ସବୁ ଜିନିଷ କୁ ଧୀରେ ଧୀରେ ଯୋଉ ଗୁଡାକ ବିଲୁପ୍ତ ହେଇଯାଉଛି ମାନେ ଯୋଉଟା ଲୋପ ପାଇଯାଉଛି ଚି ସେଗୁଡାକୁ ଆମେ ଧରି ରଖିବା ଉଚିତ ମୋ ମତରେ।
ହଁ ହଁ।
ଯୋଉଗୁଡାକ ବୁଡି ଯାଉଛି ଆମ ପୁରୁଣା ଜିନିଷରେ ଢିଙ୍କି ଏବେ ଦେଖିବ ଆଉ କାହା କୋଉଠି ବି ତମେ ଢିଙ୍କି ଦେଖିବାକୁ ପାଇବନି।
ନା।
ଆଉ ଚକି ବି ଲୋକ ଆଉ ଚକି ଏବେ ମେସିନ ବାହାରି ଗଲାଣି ବିରିରୁ ଚୋପା ଛଡେଇବା। ଗୋରୁ ଚୋପା ଛଡ଼େଇବା। ଆଉ ଛତୁଆ ବି ଯୋଉ ଆମ ବୋଉ ଚକିରେ ଚୁରୁଥିଲା। କିନ୍ତୁ ଏବେ ସମସ୍ତେ ନେଇକି ହେ କଳ ପଡିଛି। ଚାଲ କୁଟି ଆଣିବା। କିଏ କଷ୍ଟ କରି କିଏ କଷ୍ଟ କରି ଚକିରେ ଚୁରିବ କିନ୍ତୁ ସେ ଚକି ରେ ଚୁରିବା ଯୋଉ ବାସ୍ନା ଯୋଉ ଟେଷ୍ଟ। ସେ କଳ କୂଟା ଚୂନାରେ ବି ନଥାଏ।
ହଁ ଆଗରୁ କଣ ଲୋ କ ଯୋଉ କାମ କରୁଥିଲା ଇଏ କରୁଥିଲେ ଦେହରୁ ଝାଳ ବାହାରିଥିଲା। ବଡି ଟା ପୁରା ଇଏ ରହୁଥିଲା ଏବେ ଲୋକ ମାନେ ଏ ଇଏ କ ଯୋଉ କାର୍ଯ୍ୟ କରିବା ପାଇଁ ଯାଉଛନ୍ତି ଜିମି କି ଜିମି ଗଲେ କଣ ହବ?
ନାଇଁ। ସେଥିପାଇଁ ତ ଅଣ୍ଟାର ଯୋଉ ଅଣ୍ଟାର ଯୋଉ ବିନ୍ଧା ଏବେ ବାହାରିଲାଣି ବହୁତ କମ ବୟସରୁ ସେମାନେ ନଇଁ କି କାମ କରୁ ଥିଲେ ଚକିରେ ଚୁରିିବା ଦ୍ଵାରା ଅଣ୍ଟା ଟା ସୁସ୍ଥ ରହୁଥିଲା।
ହଁ।
ତୁ ଏବେ ସମସ୍ତେ ବି କର୍ମ କୋଢିଆ। ପରିଶ୍ରମ କରିବା ପାଇଁ ବି ଲୋକ ଭୟ କରୁଛନ୍ତି ପିଲାମାନେ ମୋବାଇଲ ଦେଖି ପୁରା ବେଡରେ ପଡ଼ି ପଡ଼ିି ରହୁଛନ୍ତି ଖେଳିବା ପାଇଁ ବି ସେ ଇଚ୍ଛା କରୁନାହାନ୍ତି।
ହଁ ପା।
ସେଥିପାଇଁ ବେଶୀ ଦେହ ଅସୁସ୍ଥ।
ମେଦବହୁଳା ତା ତ ବେଶୀ ବାହାରୁଛି ଆଉ।
ହଁ ମେଦବହୁଳତା ଉଁ ବଢି ଯାଉଛି। ବେସି ସେଥିପାଇଁ ସରକାରଙ୍କ ହିସାବରେ ପ୍ରତି ମାସରେ ଓଜନ ଉତ୍ସବ କରା ମାନେ ଓଜନ ପ୍ରତି ମାସରେ ଓଜନ କରାଯାଏ। ପିଲାମାନଙ୍କର। କିଏ ମାନେ ଅଧିକ ଓଜନ ଅଛନ୍ତି କି କିଏ କମ ଓଜନ ର ପିଲା।
ହଁ।
ଯେ ଆମ ଦେଶର ଶିଶୁମାନେ ସୁସ୍ଥ ରହିବେ ଶିଶୁ ମୁ ମୃତ୍ୟୁ ହାର କମିବ। ମାନେ ଯୋଉ ମା ମାନେ ପ୍ରସବ କଲା ବଳେ ଯୋଉ ମରି ଯାଇଛନ୍ତି ଆଗରୁ ବହୁତ ମରୁଥିଲେ ଶିଶୁ ମରୁଥିଲେ ମା ବି ମରୁଥିଲେ। ତ ସେ ସବୁ ଜିନିଷ କୁ ମାନେ ସ ସରକାର ତା ନା ପ୍ରତି ବହୁତୁ ଧ୍ୟାନ ଦେଇଥିବାରୁ ଧନ୍ୟବାଦ ନାଇଁ କି?
ହଁ ହଁ।
ହଁ ହଉ ତାହେଲେ ଠିକ ଅଛି ହଉ ତୁ ଯା ଖାଇକି ସ ଶୋଇବୁ ପରେ ଆମେ କଥା ହେବା ଆଉ।
ହଁ ହଁ।
ଆଉ କେତେବେଳେ ତୋ ଇଛା ହେଲେ ଫୋନ କରିବୁ ମୁଁ ଥିବି। ମୁଁ ଫି ଥିବି କଥା ହବା ଟିକେ ଆଉ ଭଲ ଲାଗିବ।
ହଁ।